ହ ହ ହାଲୋ ମ୍ୟାଡାମ ଶୁଭୁଛି ଆପଣଙ୍କ ମୋ ଭୟସ ଶୁଭୁଛି, ହ ହ ଓହୋ, କଣ କରୁଛନ୍ତି? ଏଇଠି ବସିଚି। ଉ ଖାଇଛନ୍ତି?
ନାଇଁ ଆଜି କିଛି ଖାଇନି ସନ୍ଧ୍ୟା ବେଳେ, ଆଉ ଆପଣ
ମୁଁ ଖାଇଥିଲି ବିସ୍କୁଟ ପାଣିରେ ବୁଡେଇକି ଆଉ ହଁ ଆଉ ଆପଣ, ଆପଣ କଣ ଖାଇଛନ୍ତି? ତ ଖାଇନା ଆଉ କଣ? ରାତିରେ କଣ ଖାଇବେ?
ରାତିରେ ପରଟା ଆଉ ତରକାରୀ।
ହଁ ହଁ ଆଜି ପରଟା ତରକାରୀ। ଆପଣଙ୍କୁ ଆଉ ଦିପହରେ କଣ ଖାଇଥିଲେ?
ଦିପହରେ ଭାତ ଆଉ ଡାଲି ଆଉ ଭଜା, ଆଉ ସୋୟାବିିନ ବଡି
ଅହୋ, ଆଉ ଆପଣ କଣ ଆ ଁ ଯୋଉ ଆପଣଙ୍କ ଆଡେ ମାନେ କେମିତି ଥାଏ ସେ ଯୋଉ କଣ କହିଲ ଦୀପାବଳି? ପାଳନ କରାଯାଏ।
ଆମ ଆଡେ ଦୀପାବଳି କଣ କହିଲେ ଦୀପାବଳି ଦିନ ମାନେ, ଦୀପାବଳି ପୂର୍ବରୁ ତା ଆପଣ ଜାଣିଥିବେ ବାଣ ଆଣିକି, ତାକୁ ଖରାରେ ଶୁଖେଇଥାଉ, ଖରା ଦେଇଥାଉ ତାପରେ, ଦୀପାବଳି ଦିନ ଆମେ ଥାଉ ମାନେ ଯେହେତୁ ଦୀପାବଳି ଦିନ ସନ୍ଧ୍ୟାବେେଳେ ସବୁ ସଜାସଜି ହବ ନା ତ ମନ୍ଦିରକୁୁ ଯାଇକି ଥାଉ, ମନ୍ଦିରକୁ, ମନ୍ଦିରରେ ଝୋଟି ପକେଇଥାଉ, ଆମ ଗାଁ ମନ୍ଦିର। ମନ୍ଦିରରେ ଝୋଟି ପକାଇ ଥାଉ, ଝୋଟିକୁ, ଝୋଟିକୁ ଦୀପରେ ସଜେଇ ଥାଉ। ଆଉ ମନ୍ଦିରକୁ ବି ଦୀପରେ ସଜେଇ କି ମାନେ, ପୁରା ମାନେ, ଦିନରୁ ଯାଇଥିବୁ ବାରଟା ବେଳୁ ଆସିବୁ ଯାଇକି ଚାରିଟା ଆସରିକି, ପାଞ୍ଚଟା ହେଇଯିବ, ଆସିଲା ବେଳକୁ ସ ମନ୍ଦିର ସଜେଇକି ଆସିବୁ ଘରକୁ, ଘରେ ପୁଣି ଏମାନେ ବୋଉ ହେରିକା ଯାହା ସଜେଇଥିବେ, ସଜେଇଥିବେ, ନହେଲେ ଆମେ ପୁଣି ସଜେଇ କି ଆଉ ପୁଣି ଥରେ ଦୀପ ନେଇକି ଯାଉ ପୁଣି ମନ୍ଦିର, ମାନେ କାହିଁକି ନା ସବୁ ମାନେ ଆପଣ ଜାଣିଥିବେ ମନ୍ଦି ମନ୍ଦିର ନେଇକି ବି ଯାଆନ୍ତି ଲୋକମାନେ ଦୀପ ଆମେ ସେଇଠୁ ପୁଣି ମନ୍ଦିର ନେଇକି ଯିବୁ ଦୀପ, ପୁଣି ସେଇଠୁ ଦୀପ ଦୀପ ଜାଳିବୁ ତାପରେ ଆ ଘରକୁ ଆସିବୁ ତାପରେ ସେଇଠୁ ଆସି ସାରିଲା ପରେ ଆମର ବଡ ବଡିଆ ଡକା ହେବା ପାଇଁ ମାନେ ସବୁ ପ୍ରସ୍ତୁତି ହେଇଥିବ ଆଉ ଆମର ମାନେ ଦାଦା ବଡ଼ଆବା ଭାଇମାନେ ଆଉ ମାନେ ବଡ ବଡିଆ ଡାକି ଥାଉ ତାପରେ ବି ବହୁତ ଭଲ ଲାଗିଥାଏ କାଉଁରିଆ କାଠିରେ ମାନେ ସେତେବେଳେ କଣ କହିଲ କାଉଁରିଆ କାଠିରେ ମାନେ ମାନେ ଆମକୁ ତ ଛୋଟରେ ଯେତେବେଳେ ହେଇଥିଲୁ ମାନେ ଆସିବନି। ନା ମାନେ ବଡ ବଡିଆ ଯୋଉ ଡାକନ୍ତି ଆଉ ଭାଇମାନେ କି ଦାଦାମାନେ ସେମାନେ କୁହନ୍ତି ତାପରେ ଆମେ ପାଳି ଧରୁ ତାଙ୍କ ସହିତ ତାପରେ ସେଇଠୁ
ଵଡ଼ିଆ ଟେକନ୍ତି।
ହଁ। ଛୋଟବେଳେ ଟେକୁଥିଲି ଆଉ ଏବେ ନାଇଁ ତାପରେ ସେଇଠୁ ବଡ ବଡିଆରେ ଟେକି ସାରିକି ତାପରେ ଆସୁ ଆଉ ମାନେ ଯୋଉ ଭୋଗ ହେଇଥାଏ ଯୋଉ ଛୋଟଛୋଟ ହାତୀ ଘୋଡ଼ା। ସବୁ କଲର ମାନେ ରଙ୍ଗର ଭୋଗ ହେଇଥାଏ ତ ସେଇଗୁରା ଖାଇବାକୁ। ପାଇଁ ମଧ୍ୟ କିଏ କହିବ ଏଇଟା ମୁଁ ଖାଇବି ସେଇଟା ମୁଁ ଖାଇବି ବାଡ଼ିଆପିଟା ହେଇଥାଉ ଆଉ ତାପରେ ସେଇଠୁ ପୁଣି ବାଣ ଯାଇକି ଫୁଟାଇ ଥାଉ।
ଏମ ଏମିତି ଭାବରେ ଦୀପାବଳି ହୋଇଡଥାଏ ହୋଇଥାଏ ଆଉ।
ତ ମ୍ୟାଡାମ ଆମ ଆପଣ ଯୋଉ କହିଲେ ଯେ ମାନେ ମନ୍ଦିରକୁ ଯାଆନ୍ତି ତ ଆମର ସେମତି ମନ୍ଦିରକୁ ଯାଆନ୍ତିନି। ଆମ ବଡବଡିଆ ପାଳନ କେମିତି କରାଯାଏ ମୁଁ କହୁଛି ଯେ ଆମର ମୁଁ ଯେମିତି କହୁଛି। ମୁଁ ଯେତିକି ଦେଖିଛି ଯାହା ଦେଖିଛି ଉଁ ଆମର ଫାଷ୍ଟ କଣ କହିଲେ ଆପଣ କହୁ ତାହେଲେ ମନ୍ଦିର ନେଇକି ଦୀପ ଯିବେ ଆମର ମନ୍ଦିର ନୁହଁ ନର୍ମାଲ ଯେମିତି ଘରେ ଦୀପଫିପ ଲଗେଇବୁ। ମନ୍ଦିର ଯା ମନ୍ଦିର ଯିବୁ ବିଲକୁଲ୍ ମନ୍ଦିର ଯାଉ ହେଲେ ତଆମର ଦିନରେ ମନ୍ଦିର ଯିବୁ କୁକୁରକୁ ପୂଜା କରିବୁ ନହେଲେ ଆମର ଜଗନ ଜଗନ୍ନାଥଙ୍କ ପାଖକୁ ପାଖକୁ ଯିବୁ ଦର୍ଶନ କରିକି ଆସିବୁ ପୁରୀ। ତ ପୁରୀ ଯାଇକି ଦର୍ଶନ କରିକି ଆସିବୁ ନହେଲେ ନାଇଁ ଆମର ପାଖରେ ବି ଥିବା ମନ୍ଦିର ସେଠି ଆମେ ଦର୍ଶନ କରିବୁ ତାପରେ ଆମର ଏମିତି ଯେମତି ନର୍ମାଲି ଘରେ ଦୀପଫିପ ଲଗାନ୍ତି। ଏମିତି ସବୁଆଡେ ଦୀପଫିପ ଲଗେଇକି ମୁୂରୁଜ ପକେଇକି ଲିଚୁ ଲାଇଟ୍ ହଙ୍ଗା ଲଗେଇକି ଯେମିତି ଯାହା ହବ। ତାପରେ କହିଲେ ପିଠା ହବ ଆମର ମାନେ ପିଠା ପାଖାପାଖି ଦଶ୍ଟା ଉଁ ନିହାତି କଣ କହିଲେ, ଦଶଟା ମଣ୍ଡା ପିଠା ଆଉ ଏମିତି ଚକୁଳି ଏମିତି କେତେ ଗୁଡେ ପିଠା ହବ, ତ ସେଇ ପିଠା କୁ ପୂଜା ହବ ଆମର ଗୋଟେ ଜାଗାରେ ଲିପା ହେଇଥିବ ଏକ୍ସ୍ ଟ୍ରା। ସବୁ ଜାଗାରେ ଆମେ ଫୁରୁଜ ପକେଇକି, ଯେମିତି ଯାହା କରିପାରିବୁ। ଗୋଟେ ଜାଗାରେ ଏମିତି ଲିପା ହେଇଥିବ ଲିପ ତା ହେଇକି ସେଠି ଆମର ସବୁ କିଛି ବଢା ହବ। ପିଠା ପଣା, କି ପିଠା ହଉ, ଖିରି ହଉ ସବୁ ଯାହା ଯାହା ଭୋଗ ଲାଗିବ, ତ ଆମର ସେଇଠିକି ସବୁ ବଢା ହବ। ତେବେ ଆଉ ଗୋଟେ କଣ କହିଲେ, ଫଳମୂଳ ହେଲା ହାଲୋ
ହୁଁ।
ହୁଁ, ଫଳମୂଳ ଆଉ ପିଠାପଣା, ତାପରେ ଯାହା ଯାହା ସବୁ ଥିବ ପୂଜା ପାଇଁ କି ଆମର ଯୋଉ କାଉଁରିଆ ହଉ ମିଠା ହଉ ଏମିତି ସବୁ କିଛି ବଢା ହବ ବଢା ପରେ ତାକୁ ହିଁ ନେଇକି ଯୋଉଠି ଲିପି କି ଆମର ମୁରୁଜପକେଇଥିବୁ ତ ସେଇଥି ହିଁ ଆମର ପୂଜା ହବ। ପୂଜା ହବ ଆମ ଆମର ସମତେ ସେଇ ଆ ଦାଦା ହୁଅନ୍ତୁ, ବଡ ବାପା ହୁଅନ୍ତୁ, ବାବା ହୁଅନ୍ତୁ, ଆମର ଯୋଉ ଥିବେ ଆମର ଯଉ କୁଟୁମ୍ବର ଲୋକମାନେ ସେମାନେ ସମସ୍ତେ ଆମେ ଆସିବୁ। ଆସିକି ଟେକିବୁ, ଆମେ ବି ଟେକିଛୁ, ମୁଁ ଥର ଟେ ଟେକିଛି। ଥରେ ଦି ଥର ମୁଁ ବି ତ ସେମିତି ମାନେ ଛୋଟବେଳ କଥା ଯେତିକି, ଯାହା ମନେ ଅଛି ସବୁ କଥା ମନେ ନାହିଁ। ମୁଁ ବି ସେମିତି କହିପାରେନି, କିନ୍ତୁ ସାଙ୍କ ସାଙ୍ଗରେ ଟେକିକି ମାନେ ଖାଲି ବଡ ବଡିଆ ହୋ କହିବାକୁ ମାନେ ବହୁ ଖୁସି ଲାଗେ ତ। ସେଥିପାଇଁ ଟେକେ, ତ ମାନେ, ବହୁତ ଖୁସି ଲାଗେ ଗୋଟେ ମାନେ ବଡ ବଡିଆ ଟେକା ହୁଏ। ଆମେ ସେମତି ବଡ ବଡିିଆ ଟେକୁ ତାପରେ ଏ ପିଠା ସେଇଠି ଆମର ସମସ୍ତେ ଯୋଉମାନେ ବଡ ବଡିଆ ଟେକିବାକୁ ଆସିଥିବେ, ଦାଦା ହୁଅନ୍ତୁ ବଡ ବାପା ହୁଅନ୍ତୁ ମାନେ ଆମ ଗାଁ ର ମାନେ କୁଟୁମ୍ବ ଆମ ଯୋଉ କୁଟୁ ତ ସେମାନଙ୍କ ଭିତରୁ ବି ବଡ ବାପା, ଦାଦା ହେବେ ନା ସେମାନେ କୁହନ୍ତୁ ବଡ ବାପା ସେଇ ଦାଦା, ଯୋଉମାନେ ବି ଆସିଥିବେ ସମସ୍ତେ ବସିକି ସେଇ ପିଠାକୁ ଖାଇବେ। ପିଠା ହଉ କି ଖିରି ହଉ ଯାହା ବିି ସବୁ ପୂଜା ଲାଗିଥିବ, ସେଇଠି ଆମେ ବସିକି ସମସ୍ତେ ସେଇ ହଉ ବାରିପଟେ ହଉ, ମାନେ ଘରେ ବି ହଉ, ଘରକୁ ବି ଆମର ସବୁ ଡାକିକି ବି ଖାଆନ୍ତି। ତାପରେ ଘରେ ସମସ୍ତେ ବସିକି ଖାଇବୁ ଖାଇବା ପିଇବା ସରିଲା ପରେ, ତାପରେ ହେ ଆମର ଷ୍ଟାଟ ହେଇଯାଏ ବାଣ ଫୁଟେଇବା ହେଲା ମାନେ ସଇଲା ଷ୍ଟାଟ ହେଇଯାଏ ତ ସମସ୍ତେ ଆମ ବଡ ବଡିଆ ଟେକା ସଇଲା, ତ ଅନ୍ୟ କାହା ଘର ବି ଆମର ଆମ କୁଟୁମ୍ବ ଟୋଟାଲି ଟେକା ହବ ନା, ଟେକା ହୁଏ ବାରି ହଉ ସମସ୍ତଙ୍କ ସେଠି ଆମର ସେଠି ତାଙ୍କ ଘରକୁ ଯିବେ। ତ ସେଠୁ ତାଙ୍କ ଘରକୁ ଗଲା ପରେ ପରେ ଆମେ ବି ଯଦି ଚାହିଁବୁ ଆମେ ବି ଯାଇପାରିବୁ, ଯଦି ନ ଯିବା କଥା ବି ଆମେ ନ ଗଲେ ବି ଆମେ ଆମ ଘରେ ବସିକି ବାଣ ଫୁଟେଇ ପାରିବୁ। ତ ସେଇ ଯୋଉ ବାଣ ଫୁଟେଇବା ଟା ହଁ ଅବଶ୍ୟ ବହୁତ ଖରାପ, କାହିଁକି ନା ତାର ଯୋଉ ଧୂଆଁ ଟା ବାହାରେ, ଲୋକମାନ ର ବହୁତ କିଛି ସେଇ ଧୂଆଁ ରେ ବି ରୋଗ ହେଇଥାଏ କେତ ଏ ଜୀବ ପଶୁ, ପକ୍ଷୀ ସମସ୍ତେ ସେଇ ଧୂଆଁରେ ହିଁ ମରିଯାଆନ୍ତି। ତ ଆମର ସେଥିପାଇଁ ଜା ଟିକିଏ ବାଣଟା ତ ଆମେ ଗୋଟେ ଖୁସି କିନ୍ତୁ କହିବାକୁ ଗଲେ ବାଣଟା ସବୁଠାରୁ କ୍ଷତିକାରକ। ଦେହ ପାଇଁ ଆମେ ହୁଁ ହୁଁ। ସେଇଟା ମାନୁନେ କିନ୍ତୁ ଆମକୁ ଇଛା ହଉଛି ନାଇଁ ଆମେ ବାଣ ଫୁଟେଇବା ଦୀପାବଳି ଆସିଚି ମାନେ ଆମେ ନିହାତି ବା ଫୁଟେଇବା ତ ସେଇଟା ଆମେ ହଁ ଦେଖିବେ ମାନେ ଦୀପାବଳି ଯୋଉ ଦିନ ତା ପରଦିନ ଆମର ମଶା ପ୍ରାୟ ମଶା ମାଛି ସେ ମାନେ ଆଉ ଏରିଆ ଟାରେ ହିଁ ନଥିବ ପୁରା ସଫା ସଫା ଲାଗୁଥିବ ରାତିରେ ତ ଦୀପାବଳିର ମାନେ ମାନେ ବାହାରକୁ ଦେଖି ତ ସେଇଟା ମାନେ କଣ କହିଲେ ପୁରା ସଫାସୁତରା ଲାଗିଥିବ ମାନେ ଖାଲି ଧୂଆଁମୟ ଯୋଉଠି ଦେଖ ଖାଲି ଧୂଆଁମୟ।
ଆଉ ଦୀପ ଚାରିଆଡେ ଥିବ ବହୁତ ସୁନ୍ଦର ଲାଗେ ମାନେ ସବୁ ଘରେ ଘରେ ଦୀପ ସଜେଇ ଦେଇ ଥିବେ ବଢିଆ ଲାଗେ ଦେଖିବା ପାଇଁ ଆଉ ଆକାଶରେ ତ ସେମିତି ହିଁ ବାଣ ଫୁଟୁ ଥିବ କେତେ ରାତି ପର୍ଯ୍ୟନ୍ତ ଫୁଟୁଥିବ ବାଣ।
ମାନେ ଦୀପାବଳି ପରଠାରୁ ଆମର ଥାଏ କାର୍ତ୍ତିକ ପୂର୍ଣ୍ଣମୀ। ତ କାର୍ତ୍ତିକ ପୂର୍ଣ୍ଣମୀ ସାଙ୍ଗ ବାଣ ଫୁଟି ଚାଲିଥିବ ମାନେ ମଝିରେ ଟିକେ ହେଇକି ରହିଯାଏ ଏ ମଝିରେ ଟିକେ ରହିଯାଇଥାନ୍ତି ଆମର ଥାଏ କାର୍ତ୍ତିକ ପୂର୍ଣ୍ଣମୀ ତ କାର୍ତ୍ତିକ ପୂର୍ଣ୍ଣମୀରେ ଆମର ସେମିତି ଯୋଉ ସକାଳୁ ଆମର ପୁରା ଭୋର ନା ଭୋର ଯଉ ଡଙ୍ଗା ଭସେଇବାକୁ ଯାଆନ୍ତି ତ ସେ ଭୋର ପୁରା ମାନେ ରାତିରେ ଯାକ ବାଣ ଫୁଟୁଥିବ ତ ରାତିଯାକ ପୁରା ବାଣ ଫୁଟୁଥିବ ଫୁୁଟୁଥିବ ଫୁଟୁଥିବ ଆମେ ଯୋଉ ଏରିଆରେ ଅଛୁ ଆମେ ସେଇଟା ସହରାଞ୍ଚଳ ଏରିଆ। ରେ ଅଛୁ ଆମର ସେମିତି ରାତି ଯାକ ବାଣ ଫୁଟୁଥିବ ଆମେ ସବୁ ମାନେ ଦିଟା ତିନଟା ରାତି ହେଇଥିବ ତିନଟା ରାତିରେ ସବୁ ଉଠିବୁ ଦିଟ ରାତିରେ ତ ନୁହଁ ଦିଟା ରାତିରେ ଉଠିଲେ ବି ହେଲେ ବି ଆଉ ଇଛା ନିଦ ଲାଗେ ନା? ତିନଟା ରାତି ଦି ସାଢେ ଦିଟା ତିନଟା ରାତି ପାଖା ଉଠିବୁ ଗାଧାବାଧା କରିବୁ। ଗାଧାବାଧା କରିକି ଯେମିତି ଆମର ଯାହା ଯେମିତି କାମ କାମଧାମ ସାରିକି ଗାଧୁଆପାଧା କରିକି ଆମେ ବାହାରୁ ଯିବାପାଇଁ। ଏ ଏକ ମନ୍ଦିର ମନ୍ଦିରରେ ଆମେ ଘର ଠାକୁର ପୂଜା ସାରିଦେଇକି ମନ୍ଦିର ଯାଉ ମନ୍ଦିରରେ ଡଙ୍ଗା ଭସା ମନ୍ଦିର ଦର୍ଶନ ସରିଲା ପରେ ଆମେ ଘରକୁ ଆସୁଛୁ ଆସିଲା ପରେ ଆମର ଥାଏ ପିଠା ହଉ ଯାହାବି ହଉ ଆମେ ତିଆରି କରୁ। ତାପରେ ଆମର ପୁରୀ ହଉ ଯାହାହେଲେ ମିଟର ନା ଯାହାବି ଅରୁଆ ଡାଲମା ହବ ଘରେ ତାପରେ ଖିରି ହବ ଖଟା ହବ ଏମିତି ବି ପିଠା ପଣା ବି ହେଇପାରେ ଯୋଉ ସୁଜି କାକେରା ହେରିକା ତ ଚକଲେଟ ନ ନେଇ ଏମତି ସବୁ ଯାହା ଯେ ହୁଏ ସେଦିନ ଆଉ ଉଷୁନା ଖିଆ ହଉନି ଅରୁଆ ଖିଆ। ହବ ତାପରେ ଆମେ ରାତିରେ ଆମର ଏଇ ପାଖପାଖି ଗୋଟେ ମହୋତ୍ସବ ଅଛି। ତମେ ସେଇ ମହୋତ୍ସବ ବି ବୁଲିବାକୁ ଯାଉ ତ ଏମିତି ହେଇ ମାନେ ବହୁତ ଭଲ ଲାଗେ ମହୋତ୍ସବ ବୁଲିବାକୁ ଗଲୁ ମହୋତ୍ସବ ବୁଲିକି ଆସି ସେ ଜଉ ତା ପରେ ସେଇଠି ବି ବହୁତ ମାନେ ପଡିଥାଏ ସବୁ କିଣା କିଣି କ ଥାଏ ତ ସୋ କିଣାକିଣି କରିକି ଏମିତି ଆସୁ ଆଉ ଆପଣଙ୍କ ଆଡେ କେମିତି କଣ କରନ୍ତି?
ହଁ ଆମ ଆଡେ ଆମେ ମାନେ ରାତିରୁ ଉଠିଥାଉ ଉଠି ସାରିକି ମାନେ ଘ ରେ ଗାଧାପାଧା କରିକି ମାନେ ମାନେ ଆମେ ରାତିରୁ ମାନେ ଡଙ୍ଗାରେ ଏଇଯୁ କଦଳୀ ବାଟୁକା ଡଙ୍ଗାରେ ମାନେ ରଖି ଦେଇଥିବୁ ପାନ ମାନେ ଯୋଉଗୁଡ଼ା ମାନେ ଧର ସକାଳୁ ଉଠିକି କାଳେ ଲେଟ୍ ହେଇଯିବ। ସେଥିପାଇଁ ରାତିରୁ ବି ମଧ୍ୟ କିଛିଟା ସଂଗ୍ରହ କରି ରଖିଦେଇଥାଉ ପାନ ଭାଙ୍ଗିକି ରଖିଦେଇଥାଉ। ସକାଳୁ ତରବର ଯେମିତି ନହବା ପାଇଁ ଆଉ ବଳି ତା ଯୋଉ ଇଏ କରିକି ଗୁଳେଇକି ଏକାପରେ ରଖିଦେଇଥାଉ ରାତିରୁ ତାପରେ ସକାଳୁ ଉଠିକି ଗା ଧୁଆବାଧୁଆ ସାରିକି ମାନେ ଡଙ୍ଗା ନେଇକି ମାନେ ଭସେଇକି ପୁଣି ସେଇଠୁ ଘରକୁ ଆ ଆସିକି ମାନେ ଘର ଠା ଠାକୁର ପୂଜା ସାରିକି ଆଉ ଚଉରାରେ ଚିତା ପକେଇ ସାରିକି ତାପ ସେଇଠୁ ମାନେ ମନ୍ଦିର ପାଇଥାଉ। ମନ୍ଦିର ମନ୍ଦିର ଯାଇକି ମାନେ ମାନେ ଡଙ୍ଗା ଭସା ବି ଯେଉଁ ହୁଏ ସେଠି ସେ ମାନେ ବାଣ ବି ଫୁଟାଉଥାନ୍ତି ଲୋକ ବାଣ ବି ପ୍ରାୟ ଡଙ୍ଗାରେ ବାଣ ଲଗାଇକି ବି ଛାଡ଼ନ୍ତି। ମାନେ ଛୋଟ ଛୋଟ ଝୁୁରଝୁରି ବାଣ ତାପରେ ସେଇଠୁ ମନ୍ଦିର ଯାଇକି ପୁଣି ଆସିଥାଉ। ତାପରେ ସେଇଠୁ ଆସିକି ତାପରେ ସେଇଠୁ ସକାଳ ମାନେ ଏ ଦିନରେ ମାନେ ପିଠା ବି ହେଇଥାଏ ଆମର ସଣା ପିଠା ହେରିକା କାକେରା ହେରିକା ହେଇଥାଏ ତାପରେ ସେଇଠୁ ଏ ଆଉ କିଛି ଏମିତି ନାଇ ମାନେ ଦିନରେ ତ ସେଦିନ ଅରୁଆ ଖାଇବ ଭାତ ଡାଲମା କି ଖେଚଡ଼ି ଡାଲମା ହେଇଥାଏ ଆଉ ଖ ଅଟା ହେଇଥାଏ ଖିରୀ ବି ହୋଇଥାଏ। ଆଉ ସବୁଠୁ ମାନେ କ ମାନେ ଭଲ କଥା ହେଲା କି ଆମେ ମାନେ ଭାଇ ଭଉଣୀ ମାନ ମାନେ ବଡ ଭାଇ ମାନେ ଆମେ ଯୋଉ ଅଛନ୍ତି ତ ଆମେ ମନେ ମିଶି ଶିକି ମାନେ ଗୋଟେ ଡଙ୍ଗା ତିଆରି କରିଥାଉ ବଡ ଡଙ୍ଗା ଆମ ଆମ ଘର ପାଖ ପାଖରେ ପୋଖରୀ ନା ତ ଆମେ ଗୋଟେ ବଡ ଡଙ୍ଗା ତିଆରି କରିଥାଉ। ତାପରେ ସେଇଟାକୁ ଭାଇ ମାନେ ହିଁ ନେଇକି ରାତିରୁ ଭସେଇକି ଆସନ୍ତି ସେମାନେ ଆଗ ଭସେଇ ଦିଅନ୍ତି ଦେହ ତୁ କେହି ଦେଖ ଦେଖିବନି ସେ ଡଙ୍ଗା ଟା ବହୁତ ବଡ ଡଙ୍ଗା ନା। ତ ସେଇଟା ମାନେ କଦଳୀ ପାଟୁ ଗରେ ତିଆରି କଥା ନା ନାଇଁ ଦେଖନ୍ତି ଯେ କିନ୍ତୁ ମାନେ ବଡ ଡଙ୍ଗା ଟେ ସେମାନେ ଜଲଦି ଯାଇ ଛାଡି ଦେଇେଇ ଆସନ୍ତି କି ଲୋକମାନୋନ ଗଲା ବେଳକୁ ମାନେ ବଡ ଡଙ୍ଗା ଟା ଛଡା ହୋଇଥିବ ଆଉ ଲୋକମାନେ ତ ଗଲେ ଭାରି ପୋଖରୀ ତୁଠ ଆଉ ଛାଡିବେନି ଡ ଏ କେତେ ବଡ ଟଙ୍କା ତାହେଲେ ଯିବ କେ କେମିତି ସେଥିପାଇଁ ସେ ଆଗରୁ ଛାଡ଼ିଦିଅନ୍ତି। ତ ଆମ ବିଲୁରୁୁ ଯାଇକି କଦଳୀ ପାଟୁକା ଆଣିକି ବହୁତ ବହୁତ ବଡ ବଡ କଦଳୀ ଅଛି ଗଛକୁ ହାଣିକି ତାର ଯୋଉ ମାନେ ଇଏଟାକୁ ଆଣିକି ଏଟା କଣ ସେଇ ଯୋଗୁ ହୁଁ କଦଳୀ ଗଛ ଟାକୁ ଆଣିକି ତାପରେ ସେଇଠୁ ତାକୁ ସେଇଥିରେ ହିଁ ଡଙ୍ଗା ତିଆରି କରିଥାଉ ଆଉ କିଛିଟା ପେ ପର କଲରିଙ୍ଗି ପେପର ଏମିତି ପକେଇକି ଆଉ ବାଉଁଶ ଅ ରେ ଆମେ ଡଙ୍ଗା ତିଆରି କରିକି ଏମିତି ଭସେଇ ଥାଉ ବଡ ଡଙ୍ଗା କରିକି। ଏଇଟା ବହୁତ ଭଲ ମଜା ଲାଗିଥାଏ ଆମ ମାନଙ୍କୁ ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ। ଏମିତି ହିଁ ଆମ ଆଡେ